ହ୍ୟାଲୋ।
ହଁ କଣ କରୁଥିଲେ କି?
ଏଇ ଖିଆ ପିଆ ଚାଲିଥିଲା ଆଉ
ହଁ ବା ନେଟୱାର୍କ ପ୍ରୋବ୍ଲେମ୍ ଲାଗି ଆଜି ଭାରି ଅସୁବିଧା ହଉଛି ନା କୁଆଡେ କଥାାବାର୍ତ୍ତୀ କରିବାକୁ ଟିକେ
ନା ତ ଆଉ ତମେ କଣ କରୁଥିଲ?
ମୁଁ ଖାଇବା ପାଇଁ ବଢା ବଢି ହଉଛି ଯେ ବସିଛି ଖାଇବା ପାଇଁ।
ହଁ ଆଉ ଡାକୁନ?
ହଁ କାହିଁକି ତମେ ତ ଖାଇ ସାରିଲଣି ନହେଲେ ଡାକିଥାନ୍ତି? ଆଉ ଆଜି କାହିଁ ସାଧା ବାରିଟାରେ ଡାକିବେ? ଯଦି ଡାକିବେ ଭଲ ବାରିରେ ଡାକିବେ। ଆମିଷ ଖାଇବା ସାଙ୍ଗ ହେଇକି ଆଜି ରାତି ରୋଷେଇ କଣ ହେଇଛି? ଥିଲା।
ଆଜି ରୁଟି ହେଇଥିଲା ଆଉ ସୋୟାବିନ କଷା ଆଉ ଡାଲମା।
ହଁ ଆମର ତ ବନ୍ଧାକୋବିକି ପରଟା ଗୁରୁବାର ତ ସାଧା। କାନ୍ଦିବୋବେଇକି ଖାଇବା କଥା ଆଉ ଆଁ ଆଉ ପିଲାମାନେ ଖାଇକି ଶୋଇସାରିଲାଣି?
ହଁ ଖାଇକି ଶୋଇଲେଣି ଆ ଜଣେ ମୋବାଇଲ ସେ ତାର କଣ ଦେଖୁଛି।
ଛୁଆ ତ ସେଇଆା ଟିକେ ମୋବାଇଲ ନ ଦେଖିଲେ ତାଙ୍କୁନିଦ ହବନି ଆଉ
ନା। ଆଉ ସାନ ପୁଅଟା ତାର କଲେଜ ଆସିକି ତାର ଟିକେ ହାଲିଆ ହେଇକି ଶୋଇପଡିଛିିଆଉ।
ହୁଁ ହୁଁ ହୁଁ ଆଉ ତ ହୁଁ ହା ତମେ ଖାଇ ସାଇଲଣି ନା ନାଇଁ
କଣ କହିଲ।
ମୁଁ କହିଲି ତମେ ଖାଇସାରିଲାଣି କି ନାହିଁ।
ହଁ ମୁଁ ଖାଇସାରିଲିଣି ପୁଅର ମୋର ସାଙ୍ଗ ହେଇକି ଖାଇଲୁ
ହଁ ହଉ।
ଆଉ ମୁଁ ଜାଣିନି ତମେ ଖାଇ ମୁଁ ଜାଣିନି ତମେ ଖାଇନ ବୋଲି ନହେଲେ ଡାକିଥାନ୍ତି ଆଉ
ଆ ହଉ ଆଇଡେ କହିଲା ମୁଁ ଖାଇଦେଲି କହିଲା ମୁଁ ପାଇଦେଲି ଆଉ ଆଉ କେତେବେଳେ ସୁବିଧା ସୁଯୋଗ ହେଲେ ସାଙ୍ଗ ହେଇକି ବସିକି ଖାଇବା ଗୋଟେ ଭୋଜି କରିଦବା ମ। ଭଲ ଭଲ ଆଇଟମ ସବୁ ଭୋଜି କରିଦବା ସାଙ୍ଗ ହୋଇକି ଖାଇବା। ହଁ ହଁ କରିବା କରିବା ବ୍ୟସ୍ତ ହୁଅନି ପାଗ ଭଲ ଦଉ ଆଇନା ନୂଆ ବର୍ଷ ସେ ବହୁତ ଦିନ ଅଛି ମ ଏତେ ଦିନ କିଏ ଅପେକ୍ଷା କରିବ ନୂଆ ବର୍ଷକୁ ଏବେ ଦେଖିବା କେଉଦିନ ଶୁଖିଲା ପାଗ ହଉ ହଁ। ଶୁଖିଲା ପାଗ ହଉ ନଗଦ କରିବା ଶୁଖିଲା ପାଗ ଦେଉ ହଁ କାଇଁ କୋଉଠି ଆଉ ଭେଟା ଭୋଟି ହେଇପାରୁ ଯେ ବହୁତ ଦିନ ହେଲା ତ ଦେଖା ସାକ୍ଷାତ ହେଇପାରୁନି ବହୁତ ଦିନ ତଳେ ଟିକେ ଦେଖ ଖା ହେଇଥିଲା ଆଉ ମୁଁ କହିଲି ଭୁଲି ଭାଲି ଗଲାଣି କି କଣ ବୋଧେ ଆଉ
ହୁଁ ଦେଖିଲେ ଖାଲି ମିଠା ଖୁଆଖୁଈହେବା।
ହଁ ନିଶ୍ଚିନ୍ତ ଆ ମିଠାଠୁ ଭଳି ଜିନିଷ ଆଉ କିଛି ଅଛି।
ହୁଁ ଆଉ ଯୋଉ ଘରେ ସମସ୍ତେ ଖାଇଲେଣି।
ହଁ ସମସ୍ତେ ଖାଇସାରିଲେଣି ଆମେ ଖାଲି ଖାଇବୁ ଆଉ ଆମ ଦି ଜଣ ଯାକ ଆରେ ମଝିରେ ସିଲେଇ ଶିଖୁଥିଲ କଣ ହେଲା କଣ କଣ ଶିଖି ପାରିଲ ସବୁ।
ଆଁ ଯୋଉ ଶିକିଲୁ ଆଁ ବ୍ଲାଉଜ ତ ଶିଖିଯାଇଥାନ୍ତି ଆ ଯୋଉ ଛୋଟ ପିଲାଙ୍କର ଡ୍ରେସ ଶିଖେଇଲେ ଆଉ ଯୋଉ ପ୍ୟାଣ୍ଟ ଶିଖଉଥିଲେ
ହୁଁ।
ଏଇ ତିନି ଚାରିଟା ଶିଖିକି ଆସିଥିଲି ଆଉ ଗଲିଣିି ମନ ହେଲାନି। ଗଲେ ଯିବାକୁ ଆଉ।
ହଁ ବ୍ଲାଉଜ ଟା ଶିଖି ଯାଇଥିଲେ ଭଲ ହେଇଯାଇଥାନ୍ତା ନାଇଁ କି
ହୁଁ
ହୁଁ ଏବେ ଦିନେ ଏବେ ହଁ ଏବେ ତମ ସେପଟରୁ ଗୋଟେ। ଏ ତମ ସେପଟ ଗୋଟେ ପିଲା ଅ ଗୋଟେ ଆକ୍ସିଡେଣ୍ଟ ରେ ମରି ଯାଇଥିଲା କି
ହଁ।
ଉଁ ହୁଁ ସେଇଠି ଫଟୋଟା ଭାଇରାଲ ହେଇଥିଲା ଯେ ସେଇଟା ଦେଖିକିରି। ମନ ଭଲ ରହିଲାନି ତ ମୁ ପଚାରି ପଚାରି ହେଇକି ଭୁଲି ଯାଇଥିଲି। ହୁଁହୁଁହୁଁ ହ ହ। ଓହୋ ମରଣ ଯେତେବେଳେ ଆସିବ କୋଉ ପଟେ ଦେଇକି ଆସିବ କେହି ଜାଣିପାରିବେନି ନା?
ଆ
ହଁ ସିଏ କଣ ଭାବିଥିବ ମୁଁ ଘରୁ ଯାଉଚି ଆଉ ଫେରିବିନି ବୋଲି ନା ତା ଘର ଲୋକ ଭାବି ଥିବେ ଆମେ ଆଉ ତାକୁ ଦେଖିବୁନି ବୋଲି।
ହୁଁ ତାର ଛୋଟିଆ ଛୋଟିଆ ଛୁଆଗୁରା ପୁଣି ନା।
କଣ କେମିତି ଚଳୁଚନ୍ତି ସେମାନେ ନା ଆଉ ଜାଣିନ ତାଙ୍କ ବିଷୟରେ କିଛି?
ହଁ ସେମିତି କଣ ଏଇନା ଚଳୁଚନ୍ତି ଆଉ ଅଭାବ ଅସୁବିଧା ଆଉ। ଜାଣିନି ସେ ବିଷୟରେ ଆଉ କିନ୍ତୁ ବେଶୀ ଅଭା ଅଭାବୀ ଲୋକ ସେଇ ମାନେ ପିଲାଟି ଦି ପଇସା ରୋଜଗାର କରୁଥିଲା ନା।
ହଁ ଯିଏ ରୋଜଗାର କ୍ଷମ ଯିଏ ଘର ଚଳଉଥିବ ସିଏ ମରିଗଲେ ଯାହା ଅବସ୍ଥା ହୁଏ ଆଉ।
ହୁଁ।
ଆଉ ତାପରେ ଯିଏ ଯାହାକୁ ଦବ ଦିନେ ଦି ଦିନେ ଦୟାରେ କି ମାସେ ଛଅ ମାସେ ସବୁବେଳେ କିଏ କାହାକୁ ଦବ। ଚଳେଇବ କି ସମ୍ ସମ୍ଭବ ନୁହଁ।
ହୁଁ
ଓହୋ ଆଉ କଣ ସବୁ ହାଲ ଚାଲ ତମର ସବୁ?
ଆଉ ଭଲ ସବୁ ଆଜି ଯୋଉ ଅ ବର୍ଷା ତ ଖାଲି ହଉଚି ଝିପି ଝିପି ହଉଚି। ଆଉ ଲାଇନ୍ ତ ଜମା ରହୁନି, ଆଉ ଗରମ ଲାଗୁଚି। ଆଉ ମନ ହଉଚି ଖାଲି କିଏ କଣ ରୋଷେଇ କରି ଦିଅନ୍ତା ମୁଁ ବସିକି ଖାଆନ୍ତି ଟିକେ।
ସେଇଟା ସମସ୍ତେ ସେଇଆ ଭାବନ୍ତି। ରୋଷେଇ ଟା କୁଆଡୁ ହୁଅନ୍ତା ଆମେ ବସନ୍ତୁ ଟିକେ ଆରାମ ରେ ଆଚ୍ଛା ତମ ଭଉଣୀ ମାନେ ସବୁ ସି ସିଲେଇ ଶିଖି ଯାଇଚନ୍ତି ଭଲ ଟିକେ ସବୁ ଶିଖି ଯାଇଚନ୍ତି ନା?
ହଁ ହଁ ସେମାନେ ଶିଖିଚନ୍ତି ବାକି ମୁଁ ଟିକେ ଶିଖି ପାରିଲିନି ଆଉ ସେ ସବୁ। ଟ୍ରେନିଂ ଯାଇକି ଶିଖିଚନ୍ତି ବାହାରକୁ ହୁଁ।
ତମ ଭଉଣୀ ବୋଧେ ପାର୍ଲର ଫାର୍ଲର ସବୁ କାମ ସବୁ ଶିଖି ଯାଇଚନ୍ତି ନା?
ହୁଁ ହୁଁ ସେ ପାର୍ଲର ଶିଖିଚି ସିଲେଇ ବି ଶିଖିଚି। ଏବେ ଗୋଟେ କଣ ନୂଆ ଘର କରିକି ତାର ବିଜନେସ୍ କରିବ ବୋଲି କଣ ତାର କହୁଚି ଆଉ ହୁଁ ହୁଁ।
ହୁଁ ଆଉ ଝିଅ ପିଲାମାନେ ଯଦି ଭାବିବେ ଆମ ଘର କଣରେ ଖାଲି ବସିବା ହବ କି? କିଛି ନା କିଛି ଆମେ ଯଦି କରିବା ଆମ ପାଇଁ ସେଟା ସେଲ୍ଫଇଫିସିଏଣ୍ଟ ନା କି?
ହୁଁ।
ତାପରେ ଗର୍ମେଣ୍ଟ ତ ଆଜିକାଲି ସବୁ ସୁବିଧା ଯୋଗେଇ ଦଉଚି ଋଣ ଦଉଚି ଯୋଉ ସ୍ତ୍ରୀ ଲୋକ ମାନେ ସ୍ଵାବଲମ୍ବୀ ହବା ପାଇଁ।
ହଁ
ଆ ସୁଭଦ୍ରା ଯୋଜନା କରିଦେଇଚି। ଆଉ ବ୍ୟାଙ୍କ ଥ୍ରୁରେ ଲୋନ୍ ଦଉଚି ପଞ୍ଚାୟତ ଥ୍ରୁରେ ଲୋନ୍ ଦଉଚି। ଯିଏ ବି ଯାହିଁବ ଆଣିକି ସିଏ ତାର କିସ୍ତି ଆକାରରେ ସୁଝିବ ଆଉ କିଛି ବି କରିପାରିବ ନାଇଁ କି ସରକାର ସୁବିଧା
ଲୋକମାନେ ସବୁ ହଇରାଣ ହଉଥିଲେ ଆଜିକାଲି ଆଉ ହଉନାହାନ୍ତି। ଏଇ ଋଣ ସବୁ ମିଳିଯାଉଚି ବୋଲି ସୁବିଧା ହଉଚି ଲୋକଙ୍କୁ।
ଅ ଲୋକଙ୍କୁ ସୁବିଧା ହଉଚି ତାପରେ ବିଭିନ୍ନ ପ୍ରକାର ଭାବରେ ସେମାନେ ଉପକୃତ ହଉଚନ୍ତି ରେସନ ହଉ ପଇସା ହଉ ଭ ଭତା ହଉ କିଛି ନା କିଛି ମିଳୁଚି ସରକାର ସାହାଯ୍ୟ। ତା ସାଙ୍ଗରେ ନିଜେ କିଛି କରିବ ଖା ଖାଲି ସରକାର ସାହାଯ୍ୟ କୁ ଅନେଇଲେ କଣ ଆମେ ବଞ୍ଚିବା କି।
ହଁ ତାପରେ କଣ କହିଲ ଗାଁ ମାନଙ୍କରେ ସବୁ ଛେଳି ଚାଷ କରୁଚନ୍ତି ମାଛ ଚାଷ ବି କରୁଛନ୍ତି ସ୍ତ୍ରୀ ଲୋକମାନେ ପୋଖରୀ ଖୋଳିକି। ଆଉ ଏମିତି ସବୁ କରିକି ସବୁ ଉପକାର ପାଉଛନ୍ତି ଲୋକ ବହୁତ ଲାଭ ପାଉଚନ୍ତି।
ଏଇ ଗ୍ରୁପ ମାଧ୍ୟ୍ୟମରେ ବେଶୀ ଉପକୃତ ହଉଛନ୍ତି ଗ୍ରୁପ କରିକି ଲୋନ ଆଣିକି ତାଙ୍କର କିଛି କିଛି ପନ୍ଥା ବଡି଼ ପାମ୍ପଡ଼ ଧୂପକାଠି। ଆମ ଗାଁ ରେ ଗୋଟେ ଗ୍ରୁପ ସେପଟେ ତାଙ୍କର କରୁଛନ୍ତି ଧୂପକାଠି ଆଉ ମଝିରେ ଫିନାଇଲ କରୁଥିଲେ ଉଜାଲା କରୁଥିଲେ ଆଉ ଏମିତି ସବୁ କରୁଥିଲେ। ଆଉ ବଡି ପାମ୍ପଡ ଏମିତି ବି କରୁଛନ୍ତି ଆମର ଏଠି ଏପଟେ ଅବଶ୍ୟ ସେତେ ନାହିଁ। ସେପଟେ କେଉଁଝର ପଟେ ସବୁ ଭଲ ବଡି ପାମ୍ପଡ଼ ଫାମ୍ପଡ କରିକି ତାଙ୍କର ସବୁ ଲୋକମାନେ ଅଧିକ ଇନକମ କରୁଛନ୍ତି। ଆଉ ଆମେ ଯଦି ନୀଜେ ହଁ ହଁ‌। ହଁ ଏଟା ବି କିଛି ଖରାପ ନୋହୁଁ।
ନାଁ।
ଆଉ ଆମେ ଆମକୁ କରିପାରୁନା ଖାଲି ଶୁଣିବା କଥା ସମସ୍ତେ କରୁଛନ୍ତି ବୋଲି ଆଉ ଶୁଣିକି ଗୋଟେ ଖୁସି ହବା କଥା ଆଉ ସେଠି ଆଉ ଆମ ଘରଦ୍ଵାର ଛାଡିକି ରହି ଯଦି ପରିବାରଙ୍କୁ ନେଇକି ରହିବା ରହିବା। ଏ ଛେଳି ଚାଷ କରିବେ ନା ଗୋଟେ କଣ ଦାମୀ କଥା କହୁନ ମାମେ କାହିଁକି ଯଦି ଗୋଟେ ନ କରିବା ଗୋଟେ ସ୍ମାର୍ଟ ବିଜନେସ୍ କରିବା ନାଇଁ ଆମେ ଯଦି କରିବା ସ୍ମାର୍ଟ ବିଜିନେସ୍ କରିବା ଭେରାଇଟି ଦୋକାନ ଦବା ମାନେ ମଲ ଭଲ ଟାଇପର ଆମେ ଦେଇକି ଭେରାଇଟି ସବୁ ରଖିବା। ଛୋଟରୁ ମ ବଡ ପର୍ଯ୍ୟନ୍ତ କମ୍ପୁଟର ସାଇଟରେ ରଖିବେ ଜଣେ ବସିବ ସବୁ ଅଁ ଜେରକ୍ସ ଲାମିନେସନ ସବୁ ପ୍ରକାର କାମ ଡିଜିଟାଲ କାମ ସବୁ କରିବ। ମୁଁ ତାପରେ ଆମେ ଆମର ଅନ୍ୟାନ୍ୟ ସବୁ ଷ୍ଟେସନାରୀ ଶାଢୀ ପଟା ସବୁ ରଖିବା ସାଇ ଲୋକ ରଖିବା। ତାହେଲେ ଆମେ ଗ୍ରୁପରୁ ଆଣିକିରି କିଛି କରିପାରିବା ଜଦି କହିବ ସେଇଟା ଆରମ୍ଭ କରିବା।
ହଁ ଭଲ ହୁଅନ୍ତା।
ହୁଁ ଆମ ଏପଟକୁ ଦି ଜଣ ଚାହୁଁଛନ୍ତି କରିବା ପାଇଁ। କାଲି ତ କଥା ହଉଥିଲୁ ଆଉ। କାଲି ବି କଥା ହଉଥିଲୁ କିଛି ଗୋଟେ କରିବା ବୋଲି। ହୁଁ ତମେ ସେପଟରୁ ଦି ତିନି ଜଣ ଠିକ୍ କର।
ହୁଁ।
ମିଶିକିରି କରିବା ଆଉ କଣ ଯଦି ଭଲ ଭଲ ହେଲା ଆଉ ଟିକେ ବିଜିନେସ୍ କୁ ବଢେଇକିରି ଅଲଗା ଅଲଗା ଲୋକଙ୍କୁ ମିଶେଇକି ଆରମ୍ଭ କରିବା ଆଉ କଣ।
ହାଁ।
ଏ ଖରା ଦିନ ତ ସରିଗଲା ନହେଲେ କୋଲିଡ୍ରିଙ୍ଗସ୍ ହରିକା ଭଲ ଚାଲିଥାନ୍ତା।
ହାଁ।
ଯୋଉ ହାରିରେ ଖରା ହଉଥିଲା ଚାଲିଥାନ୍ତା ହୁଁ ଭଲ ଚାଲିଥାନ୍ତା।
ହୁଁ।
ଆଉ କଣ ଯାହା ହଉ ଭଲ ହୁଁ। ସେ ଶୋଇ ପଇଲାଣି ଆଜି ସ୍କୁଲ ଯାଉଛି ହାରି ଦିନରେ ଶୋଉନି। ଦିନ ଯାକ ଖେଳି କି ହାଲିଆ ହେଇଯାଉଛି ଖାଇ ଦେଇକି ଶୋଇ ପଡୁଛି ସଂଧ୍ୟାଏଳୁ ଆଉ। ଆଜି ନାତିବି ସେବି ଆଜି ସୋଇପଡ଼ିଚି ପାଟି ଶୁବୁନି।
ଆଉ ଭାଇ ଭଉଣୀ ଶୋଇପଡ଼ିଲେଣି ଆଉ।
ହଁ ଉଁ ଯାହା ହଉ ଖୁସି ଲାଗିଲା ଗୋଟେ ଆ ଆଗକୁ ମନ କରିଚ ଆମେ କିଛି ଗୋଟେ କରିକି ନିଜେବି ଆଗେଇବା ଏୟା ଦ୍ଵାରା ଆମେବି ଗୋଟେ ଆ ଆଗ୍ରହ ହଉଚିଯେ ସ୍ତ୍ରୀ ଲୋକମାନଙ୍କର କାମଧନ୍ଦା ଦେଖିକି ଇଚ୍ଛା ହଉଚି ଆମେବି କିଛି କରିବା।
ନାଇଁ ତମେ ଗୋଟେ ସଜେସନ୍ ଦେଲତ ଏଇଟା ଭଲ ବଡ଼
ହୁଁ ଆ ସେଇଟାବା ଉ ହଉ। ଦେଖିବା ମୁଁ ଟିକେ କଥା ହୁଏ କାଲି ଦେଖିବା ଗୋଟେ ମିଟିଂ ଡାକିବା ଆମ ଏପଟରେ ଯୋଉମାନେ କହୁଥିଲେ ତାଙ୍କୁ ନେଇକିରି ଗୋଟେ ମିଟିଂ ଡାକିବି ସେଇ ମି ଟିଙ୍ଗରେ ଯାହା ଆମେ ଆଲୋଚନା କରିବୁ ତମକୁ ମେସେଜ କରିବି ତମେ ମିଟିଂ କରିକିନା ମତେ କହିଲେ ଆମେ ଆରମ୍ଭ କରିବା ହେଲା।
ହୁଁ।
ବହୁତ୍ ଦିନ ହେଲା ମୁଁ ଏଟା ଭାବୁଚି।
ହୁଁ।
ତାପରେ ଯୋଉ ସୁଭଦ୍ରା ଅରା ସବୁ ଆମେ ପାଉଚେ ସେଇଥିରେ ସେଇଥିରେ ମିଶେଇକି ଆମେବି ଗୋଟେ ମାନେ କରିକି ଗ୍ରୁପରେ ବୁଝେଇବାବି ଲୋକଙ୍କୁ ସୁଭଦ୍ରା ଆମକୁ କେତେ ଉପକାର ଦଉଚି। ଗ୍ରୁପ୍ କେତେ ଉପକାର ଦଉଚି ଆମେ ସେଇ ବିଷୟରେ ଆଲୋଚନା କରିକି ସମସ୍ତଙ୍କ ଉତ୍ସାହ ଟିକେ ବଢିବା କାମ କରିବା ଆଉ।
ଠିକିତ ଆଉ।
ହୁଁ। କାରଣ ଯଦି ତମେ ଆଗକୁ ଜଣେ ଦି ଜଣ ବାହାରିଲା ତମେ ପଛକୁ ନିଶ୍ଚୟ ବାହାରି ପଡ଼ିବେ।
ହଁ ହଁ।
ହୁଁ ଏତିକି କଥା ଘର ଲୋକ ରାଜି ହବା ଦରକାରେ। ଆମକୁ ଟିକେ ସାହାଯ୍ୟ ନକଲେ ପୁଅ ପିଲା ଆମେ କଣ କରିପାରିବାକି ଯାହା ଯେ ଏତେ ଝିଅପିଲା ଆଗଲେବି ପୁଅପିଲାଙ୍କ ସାହାଯ୍ୟ ନିଶ୍ଚିନ୍ତ ଦରକାରେ।
ଆଉ ପୁଅପିଲାଙ୍କୁ କଇଁବାନା ଆଉ।
ହୁଁ। ଦେଖୁନୁ ତମ ସହିତ ଆଉ ଜଣେ ଦେଖୁନ ଗୋଟେ ବୋହୁ ସେସାଙ୍ଗର ସବୁ କାମଧନ୍ଦା ସବୁ କରିକି ବିଜନେସ୍ କରୁଚନ୍ତି।
ହଁ କରୁଚନ୍ତିନା ଆଉ ହଁ।
କିଛି ଅସୁବିଧା ନାହିଁ ହୁଁ ହଉ ଆଉ କଣ? ମୁଁ ଯାଉଚିତ ଖାଇବି ପୁଣି ତା କଥା ହବା କେତେବେଳେ କାଲି କଥା ହବା ଦେ
ହ ଯୋଉ ଖାଅ ତମେ ହୋଉ।